କଣ ଶୁଭିଲାନି କଟିଗଲା। ତମେ କଣ ଖାଇ
ଆଉ କଣ କୁହ। ମେ ଭାତ ଖାଇଲୁ। ଭାତ, ମା ଖାଇଲୁ ଆଉ। ତମେ କଣ ଖାଇଛ?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
ମୁଁ ଏଇନା ଚାହା ଏଇନା ଭାତ ଖାଇବି ଆଉ। ଚାହା କୁ ବିସ୍କୁଟ ଖାଇଛି। ନା ଭାତ ଖାଇନି ଏଇନା ଏକାଥରେ ଭାତ ଖାଇବି ଆଉ। ପୁଅ ସ୍କୁଲ ରୁ ଆଇବ।
ତମ ପୁଅ କେତେବେଳେ ଆସୁଛି କି?
ପୁଅ ସାଢ଼େ ଗୋଟେ ରେ ଛୁଟି ହଉଛି ଯେ, ଆସିଲା ବେଳକୁ ଦିଟା ହେଇଯାଉଛି।
ଦିଇଟା ବେଳକୁ ଯାଇ ଖାଇବ?
ନାଇଁ ମୁଁ ମୋର ଖାଇକି, ବାସନ ମାଜି ମୁୁଜାକି ଦୋକାନ ପିଲା ପାଇଁ ଖାଇବା ଦେଇ ଦଉଛି।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
ତାପରେ ସେ ତାର ପୁଅ ଆସିଲେ ଖାଉଛି ଗାଧଉଛି।
ହୁଁ ହୁଁ।
ରୁଷେଇ ସରିଲାଣି।
ହଁ ହଁ। ହୁଁ ହୁଁ। ଆଉ କେହି ଫୋନ କରିନାହାନ୍ତି କି?
ନା ମାରିନି ଫୋନ୍। କାଲି ମାରିଥିଲା।
ହଁ।
କାଲି ମାରିଥିଲା ଯେ କଲ ମାରି ଥିଲା। କହିଲା ଦେଖେ ମୁଁ ସ୍କୁଲ ଯାଉଛି।
ହୁଁ ହୁଁ। ତାଙ୍କର କେତେଟା ରୁ କେତେଟା ହଉଛି ବାରଟା ବାରଟା ଯାକେ ହେଇଥିବ।
ତା ପୁଅର ସେ ଯାଉଛି ଆଠଟା ର ସାଢ଼େ ଏଗାରଟା।
ଆଠଟାରୁ ସାଢେ ବାରଟା।
ସାଢ଼େ ଏଗାର।
ଓହୋ ସାଢ଼େ ଏଗାର।
ହୁଁ।
କଣ କୁହ?
ଆଉ ତମ ଉପର ଘର କାମ ଷ୍ଟାର୍ଟ ହେଲାକି?
ଉପର ଘର ହେଇନି। ପ୍ଲାଷ୍ଟର କରାହେବ ତଳ ଟା ଆଉ। ଉପର ଘର ଏଇନା କରା ହବନି। ତଳ ଘର ଟା ହବ ତଳ ରୁ ଉପରେ କୁ ଯିବା।
ଉପର ଘରେ ରହିବ।
ହେଲାଠୁ ରହିବି ଆଉ।
ହୁଁ ହୁଁ।
ଆଉ ବନି କଣ କରୁଛି?
ମୁଁ ଏଇନା ବସିଛି ତା ପୁଅକୁ ଖୁଅଉଛି ଏଇନା।
ଏଇନା ଭାତ ଖାଉଛି ତା ପୁଅ।
ହଁ ସ୍କୁଲ୍ ରୁ ଆଇଲା ଏଇନା।
ଉଁ ହୁଁ।
ଆଉ ତମ ଛୁଆ ଦିଟା କଣ କରୁଛନ୍ତି।
ଏରା ଖେଳୁଛନ୍ତି ରୁମ୍ ରେ।
ହାଁ କଣ କୁହ।
ନାହାନ୍ତି ଅଗଙ୍ଗନାବାଡି ଯାଉନାହାନ୍ତି।
ନାହିଁ ଏରା ଲେଖେଇଥାନ୍ତେ ଶିଶୁବାଟିକାରେ ଯେ ଆଉ ଲେଖେଇଲେନି। କହିଲା ଏକାଥରେ ଥାନ୍ତୁ ଛଅ ବର୍ଷର ହେଲେଖେଇବେ ଡି ଏ ଭି ରେ।
ଏଇଠି ଏ ବି ଶିଶୁ ବାଟିକା କିଆଁ ଲେଖେଇଦେଲନି ଓଡିଆ ମିଡିୟମ୍ ରେ ଶିଶୁ ବାଟିକା ହେଇଛି।
ଛୁଆ ରୁ ଲେଖେଇ ଦେଲେ ଓଲଟି ବସିକି ଶିଖିଇବେ ନା ଆଉ।
ସେ କହୁଛନ୍ତି ଏଇନେ ଯଦି ଆମେ ଲେଖେଇଦବୁ ଡି ଏ ଭି ରେ ତାହେଲେ ସେତେବେଳକୁ ୱାନ ରେ ଆ ଟିଅରେ ପକେଇଲା ଆଉ ହବନି।
ଓହୋ ଯେଇନା ର୍। ତିଅରେ ପକେଇକିନିଲେ ଖଉନାହାନ୍ତି ଏଇନା ହବନି କି ସେ ଶୁବାଟିକ ରୁ? ନା ପ୍ରଥମରୁ।
ଶିଶୁବାଟିକା ପାଞ୍ଚ ବର୍ଷର ନଉଛି।
ଓହୋ।
ହଁ ଏଇନେ ତିନି ବର୍ଷରୁ ପାଞ୍ଚ ବର୍ଷ ଯାକେ ଯାଉଛନ୍ତି ଅଙ୍ଗନବାଡି। ଅଙ୍ଗନାବାଡି ପାଞ୍ଚ ବର୍ଷରୁ ଛଅ ବର୍ଷ ହଉଛି ଶିଶୁବାଟିକା। ଛଅ ବର୍ଷ ପରଠୁ ଆଇଁଲୁ କ୍ଲାସ ୱାନ ରେ ପଢୁଛନ୍ତି। ପ୍ରଥମ।
ହୁଁ ହୁଁ।
ତାଙ୍କୁ ବୟସ ହେଇନି ବି।
ଦି ଜଣ ଆସ।
ମୋ ଝିଅକୁ ଏଇନେ ତିନି ବର୍ଷ ଚାଲୁଛି। ମୋ ନାଇଁ ଟୁଙ୍ଗୁରୁ ଏଇନେ ଚାରି ବର୍ଷ ଚାଲୁଛି। ମୋ ଝିଅକୁ ହେଲେ ତିନି ବର୍ଷ ଚାଲୁଛି।
ଅଙ୍ଗନାବାଡ଼ିରେ
ଏ ନ ଅଙ୍ଗନାଆଡିକୁ ନ ନନା ଘରିକା ନାହିଁ କଲେ। କହିଲେ ଅଙ୍ଗନାଆଡି ଯିବନି ଇଏ। ଆଉ କାହିଁ ଅଙ୍ଗନବାଗାଡିକୁ ନେଲେ କି? ଏ ସବୁବେଳେ ସେ ଫୋନ୍ କହିବ ରିତା କହିବ ତମ ଛୁଆ ମାନଙ୍କୁ ଅଙ୍ଗାନଆଡ଼ି ଛାଡୁନା ଏମାନେ କେହି ନଉନାହାନ୍ତି ଆଉ। ତିନି ବର୍ଷର ମୋ ଝିଅ କୁ ଏଇନେ ତିନି ବର୍ଷ ଚାଲୁଛି। ଆଉ ଟୁଙ୍ଗୁୁରୁକୁ ଚାରି ବର୍ଷ ଚାଲୁଚି।
ବର୍ଷ ଏଇନା ହେଇଚି ମାନେ ଯାଉଥା ପୁରା ତିନି ରୁ ଛଅ ବର୍ଷ ଯାକ ପୁରା କମ୍ପ୍ଲିଟ କରିଚି ପୁରା ଅଙ୍ଗନାବାଡି।
କିଏ?
ପୁରା ଅଙ୍ଗନବାଡି ଯୋଉ ଯାଇଚି
କିଏ?
ସେପେଟ ସାଇଟରୁ ଗୋଟେ ଛୁଆଡିଏ ଏଇ ଆମ ଛଅ ଯାଏ ପୁରା ଅଙ୍ଗାନାବାଡି ଯାଇଚନ୍ତି ତାଙ୍କୁ ଷାଠିପି ସାଠି ପିକେଟ ପ୍ରାଇଜ ସବୁ ଗମେଣ୍ଟ ରୁ ଆସିଥିଲା।
ହଁ କି।
ସାଠୀ ପିକେଟ ସେ ପ୍ରାଇ ପ୍ରାଇଯ ହଁ ହଁ ଚକଲେଟ୍। ଚକ୍ଲେଟ ବିସ୍କୁଟେ। ହୁଁ। ଶାଶୁ ବୋହୁୂ ସମ୍ମିଳନୀ ଯୋଉ ଖେଳ ହଉଚି ଡକେଇ ନାହାନ୍ତି କି?
ନା। ଆମ ଆଡେ ଡକେଇନାହାନ୍ତି। ତ ମାଡେ ଡକେଇଚନ୍ତି?
ଏଇଟା ଦି ଥର କଲେଣି। ହଁ ଦି ଥର ପା କରିକି ଆଇ ସାରିଲୁଣି ଯେ
କୋଉଦିନ?
ପୁଣି ଆମେ ପାଇଚୁ ମାଙ୍କୁ ଏଇ ପହରଦିନ କି ଅପରଦିନ।
ତ ଆରେ ତମେ କିିନି ସବୁବେଳେ ପାଉଚ?
ଆମେ ପଚାରୁଚନ୍ତି ଯୋଉ କହୁଚୁ କୋଶ୍ଚିନ୍ ଆନ୍ସର ପଚାରୁଚନ୍ତି ନା। ଖେଳ କରାଉଚନ୍ତି ଆଡେ କୋଶ୍ଚିନ୍ ଆନ୍ସର ପଚାରୁଚନ୍ତି। ଯାର ଯେତେଟା ଆନ୍ସାରେ ହେଲା କାର ଅଧିକ କ ହେଲାରୁ ରହୁଚନ୍ତି ଆଉ ପଚାରୁଚନ୍ତି ସବୁ। ଏ ଯୋଉ ଟୀକା ବିଷୟରେ ପଚାରୁଚନ୍ତି। ଆଉ ମେଡିକାଲ ଗମେଣ୍ଟ ମେଡିକାଲ ରୁ କଣ ସବୁ ଯ ଛୁଆ ପିଲା ପାଇଁ କଣ ସବୁ ସବୁ ହେଇରା ଔଷଧ ଆସୁଚି ହେଇରା ପଚାରୁଚନ୍ତି କୋଉ ମାସରେ କୋଉ ଟିକା।
ପୃଷ୍ଟିସାର କଣ ଶ୍ୱେତସାର କଣ ହେଇରା ସବୁ କୋସ୍କିନ ପଚାରୁଚନ୍ତି ତମେ ପଚାରିବେ ତମେ କହିବ। ଯଦି ଜଣ କତିରେ ଧର ରହିଗଲା ଚାରି ଜଣରେ ନାଇଁ ମା କହିପାଆନ୍ତି।
ଆଉ ତମେ ଜିତିଲେ ତାକୁ ଦଉଚନ୍ତି?
ଥର ଥର ଟିଫିନଟେ ମିଳିଥିଲା। ତା ଭିତରେ ଭିତରେ ଯୋଉ ପାଞ୍ଚଟା ଟିଫିନ ଥିଲା ଏଇଥର ଗୋଟେ ହଟକେସ ଟେ ମିଳିଚି।
ବନିର ତ ଶଶୁର ଯୋଉ କରିଥିଲେ ପାଇଲେନି?
ସେ ଯାଇନାହାନ୍ତି ମୁଁ ଯଉ ଆମ ଘରକୁ ପଳେଇଥିଲି ଯୋଉଥର ଶାଶୁ ବୋହୁ ସମ୍ମିଳନୀ କରିଥିଲା ସେମାନେ ଶାଶୁ ବହୁ ଯାଇନଥିଲେ ଆମ ଘର ସାଇଡ଼ରୁ ଜଣେ ଯା ସେ ପାଇଥିଲେ। ଏଇଥର ଯୋଉ ଯାଇଥିଲୁ ପୁଣି ଆମେ ମାର ମୋର ପାଇଛୁ।
ବନି ଯାଉନି?
ସେ ଆର ଥର ଯାଇନି।
ହୁଁଁ ଏଥର ବି ଯାଇନି?
ନାଁ।
ତମେ ଯାଉଚ ନାଇଁ?
ହୁଁ। ପୁଣି ଯୋଉ ରଜ ଖେଳ କରାଉଚି।
ହୁଁ ହୁଁ। ଯାଉନ ତମେ?
ତା ଦି ମିନିଟ ଭିତରେ ନାଇଁ ହେଟା ଡକେଇନି ହେଟା ଡକେଇବ ଖାଲି ମେସେଜ ଦେଇଚି ଯେ ସେତିକି ସବୁ ସଂଘ ଗ୍ରୁପ ଲେଡିଜ୍ ମାନେ ଯିବା ପାଇଁ।
ତମେ ଯିବନି?
ହଁ।
ହୁଁ ହୁଁ
ଅଳତା ଲଗେଇବ ଯୋଉ ଅଳତା ଲଗେଇ ବ ଫୁଲ ଗୁନ୍ଥିବ ଛୁଞ୍ଚି ସୂତା ଭର୍ତ୍ତି କରିବ।
ହୁଁ।
ସେଇରା ସବୁ ଖେଳ କରେଇବ।
ହେଇରା କରିପାରିବନି ଯାଇ କରିବ।
ହଁ। ତମମାନଙ୍କୁ କେମିତି ଡାକୁନାହାନ୍ତି କେଆଣି ଏପଟେ ତ ଏପଟେ ଏଇଠି ତିନି ଥର ହେଲାଣି।
କେଇଆଣି ଆମର ଇଆଡ଼େ କିନା ହୁଁ।
ହୁଁ।
ହଁ।
ଆଉ ଭାଉଜ କଣ କରୁଚନ୍ତି?
ବୁଲୁଚନ୍ତି।
ହ
ଆଇସି ହେଇଚି ବୋଉ ପି ବୁଲୁଚନ୍ତି ବାହାରେ।
ଉଁ ହୁଁ।
ହଁ ଆ
ଆଉ ଏଇ ଯୋଉ ମାଛ ଆଖିଆର ଲାଲଟୁ ନା ଯୋଉ କାଟିଦଉ ଦଉଚି।
ଆଁ। କଣ? କଣ କଇଲୁ?
ମାଛ ଆଖିଆରା ମାଛ ଆ
କଣ ହେଲା? ହଁ।
ମାଛ ଆଖି କାଟିଦଉଚି କାଟି ଦଉଚି।
ହଁ ତା ନାଇଁ ସିଏ ନାଇଁ ଏଇ ଯୋଉ ଡକ୍ଟର କାଟିବ ନା। ତାର ହେଇଚି କି? କାର ହେଇଚି କି ଲୋ?
ତାଙ୍କର ଗୋଟାଏ ଆଙ୍ଗୁଠି ଗୁଡରେ ହେଇଚି।
ଓହୋ ମୋର ତ ଏଡେଟେ ହେଇଚି ଯେ ମୁଁ କାଟୁନି।
ସେଟା ପୁରା ଯେମିତି ଗୁଟୁ ମାଡେ ହେଇକି ରହିଚି ଉଁ ଯେମିତି ବଥଡା ଟାଇପ ର ରହି ହେଟା ସେ ତେଲ ଗରମ୍ କରି କରି ଦଉ ଦଉଚନ୍ତି ପୁଣି ଜେମି ବସି ଯାଉଚି। ଯେତକୁ ଘା ଥିଲା ବେଳେ କୁଣ୍ଡେଇ ହଉନି କି କିଛି ଶୁଖିଲା ମାନେ ପୁରା କୁଣ୍ଡେଇ ହେଇକି ବିନ୍ଧୁଛି।
ହଁ ମୋର ହେଟା ପାଦରେ ହେଇଚି।
ଏଠିକି କି ଯୋଉ ବ୍ରଣ ବୁଢ଼ାଆଙ୍ଗୁଠି ଆମେ ଅଳତା ଲଗଉଚେ ହେଇ ଧଡିଟାରେ କିନି ହେଇଚି।
ଅ ହ।
ଯେବେଠୁ ଏଇଠେ ପଣ୍ଟା ଆଡ଼େ କଉଥିଲା ଯେ ସେପେଟ ନାହିଁ ଏଟା ଆମେ ଦେଖେଇ ଦିଏଁ ହେଠେ। ଗମେଣ୍ଟ ମେଡ଼ିକାଲ୍ ରେ ଦେଖେଇବି ଦେଖି। ହୁଁ।
ଭଲ।
ହେରା କାଟିଲେ ଫୁଣି କେତେ ଦିନି ଲାଗୁଚି ଶୁଖିବା ପାଇଁ ଶିକି ତ କୋଉଥୁଲା ତାର ପୁଣି ବାହାରେ ଇଏ କଲା ଯେତେ ଲାଇଟି ଦେଖି ପକେଇବି ଆ ପରେ କଲା ଆୟୁର୍ବେଦି ଖାଇକି ହୋମପାତି
ସେ କିଏ ଥର କରିବି ଏରା ଯୋଉ ସେ ପିଅନ୍ତି ତା କଥାରେ ବାହାରିବୁ। ସୁ-ସୁଭଦ୍ରା ଏକାଥରେ କାଟିଦେଲେ ସରିଲା। ତାର ଆଉ କାଇଁ ବାହାରିନି।